ଜୟ ଜଗନ୍ନାଥ। କଣ କରୁଛନ୍ତି?
କଣ କରିବି ଆଜ୍ଞା ବର୍ଷା ତ ହଉଚି ଏଠି ଖାଲି ହିଁ ବସିଛି। ଆପଣ କୁହନ୍ତୁ ଆପଣଙ୍କ କଥା।
ହଉ ତ ଏଇ। ଶୋଇକି ଏବେ ଉଠିଲି ଉଠିକି କ୍ରସ କରି ଏବେ ଟିକେ ବ୍ୟାୟାମ କରୁଥିଲି। ତାପରେ ଆପଣଙ୍କ କଲ ଟି ଆସିଲା। ଭାବିଲି ବନ୍ଧୁ କଣ ଆଜି ଏତେ ଦିନ ପରେ କଲ୍ କରିଛନ୍ତି? ତାହେଲେ ଟିକେ ବାର୍ତାଳାପ କରିଦବା ଆଉ।
ମୁଁ ବୋଧେ ଆପଣଙ୍କ କାମରେ ବାଧା ସୃଷ୍ଟି କରୁଛି। ହଉ ଛାଡ ଦଶ ମିନିଟ ପରେ ତ ମୋର ଯେହେତୁ କର୍ମ
ମୁଁ ମୁଁ ଆଡକୁ କରିନି ଆପଣ ତା ଆପଣ ଆଡକୁ ଗଲେ ତ ସେଇଟା ଆପଣ ବହୁତ ଭଲ କଲେ। ମୁଁ ଟିକେ ବ୍ୟସ୍ତ ରହିଯାଉଛି ବୋଲି ଆପଣଙ୍କ ସହିତ ବାର୍ତ୍ତାଳାପ କରିନାହିଁ। ଆପଣ ବି କାମରୁ ଟିକେ ଫ୍ରି ହେଇ ମତେ କରିଛନ୍ତି। ସେଇଟା ବହୁତ ସୌଭାଗ୍ୟର କଥା।
ଠିକ୍ ଅଛି ଠିକ୍ ଅଛି। ମୁଁ ଏବେ ଆଉ କିଛି ସମୟ ପରେ କେତେବେଳେ କାମସ୍ଥଳିକୁ ପଳେଇବି। ସେତେବେଳେ ଆପଣ ଆପଣଙ୍କ ବ୍ୟାୟାମରେ ଲାଗିଯିବେ।
ଆଜ୍ଞା ଆଜ୍ଞା ନିଶ୍ଚୟ ନିଶ୍ଚୟ କିଛି ଅସୁବିଧା ନାହିଁ। ଆଉ ଭୋଜନ କଣ କ କିଛି କରିଛନ୍ତି ନା ସେମିତି ଖାଲି ପେଟରେ ହିଁ ପଳେଇବେ।
କଣ କରିଛି ଭୋଜନ ମୁଁ ତ ଏଇ ସକାଳେ ଖାଇଥିଲି ଟିକେ ଛତୁଆ। ଏବେ କିଛି ନାହିଁ। ପାଣି ଗ୍ଲାସ ପିଇକି ଯିବି। ଆପଣ?
ହଁ ମୁଁ ତ ବ୍ୟାୟାମ କରୁଥିଲି। ବ୍ୟାୟାମ କରିସାରିଲା ପରେ କିଛି ଭୋଜନ କରିବି ଆଉ।
କିଛି ଭୋଜନ ହଁ ହଁ ଆପଣ ବୋଧ ହୁଏ ବ୍ୟାୟାମ ସାରିବା ପରେ କିଛି ଭଲ ଖାଦ୍ୟ ନେବେ ମତେ ଲାଗୁଛି ଯେମିତି ଦେହକୁ ଲା
ଆଜ୍ଞା ଆଜ୍ଞା। ଭଲ ଖାଦ୍ୟ ବି କଣ? ଏବେ ତ ସେଇ ଛତୁଆ ଖାଉଛି କିନ୍ତୁ ଯେହେତୁ ମନ ବ୍ୟାୟାମ ସ୍ଥଳି କୁ ଯିବା ପାଇଁ ଇଛୁକ ଅଛି। ତ ମୁଁ ଘର ଲୋକଙ୍କୁ ଚେଷ୍ଟା କରୁଛି ଟିକେ ମନେଇବା ପାଇଁ। ଯାହା ଯୋଉଛି ମତେ ଟିକେ ଭଲ ଅର୍ଥ ଦେଇ ମୁଁ କିଛି ଭଲ ଖାଇବା ଆଣିପାରନ୍ତି ଯୋଉଥିରେ ମୋ ଦେହରେ ଲାଗିପାରନ୍ତା। ତ ସେଥିପାଇଁ ଟିକେ ଏବେ ମନେଇବାକୁ ଚେଷ୍ଟା କରୁଛି ଆଉ।
ନିଶ୍ଚିନ୍ତ ନିଶ୍ଚିନ୍ତ ଆପଣ ଆପଣଙ୍କ ଘର ଲୋକଙ୍କୁ ମନାନ୍ତୁ। କାରଣ ଘର ଲୋକଙ୍କୁ ତ ନ ନେଇଲେ ଅର୍ଥ କେଉଁଠୁ ଆସିବ। ଆଉ ଏବେ ଯାଏ ତ ଆମେ ରୋଜଗାର ବି ମଧ୍ୟ କରିନାହିଁ। ତ ମନାନ୍ତୁ।
ଆଜ୍ଞା ଆଜ୍ଞା ସେଇତ ଟିକେ ଅସୁବିଧା ହଉଛି। ସେଇ ଚେଷ୍ଟା ଚାଲିଛି ଏବେ ଟିକେ ଘରେ ଯଦି ମାନିଯାଆନ୍ତେ। ତାହେଲେ ମୋର ଆଉ ବ୍ୟୟାମରେ କିଛି ଅସୁବିଧା ହୁଅନ୍ତାନି। ସ୍ୱାସ୍ଥ୍ୟ ବି ଭଲ ରୁହନ୍ତା।
ନିଶ୍ଚିନ୍ତ ନିଶ୍ଚିନ୍ତ ଆଉ ଆପଣଙ୍କ ସେପଟେ ବର୍ଷା ମଶା ଦ୍ଵାରା ମଶା ସବୁ ଆପଣଙ୍କୁ କାମୁଡୁ ନାହାନ୍ତି?
ହଁ ମଶା କଥା ତ କୁହନ୍ତୁନି ରାତିରେ ତ ପୁରା ଘେରି ଯାଉଛନ୍ତି ଶୋଇଲା ବେଳେ। ଦି ଦିଟା ଧୂପକାଠି ତାର ଲଗେଇବାକୁ ପଡୁଛି। ଏତେ ଜୋରେ ମଶା ହଉଛି। ଯେହେତୁ ବର୍ଷା ହଉଛି ତ ଅଧିକା ମଶା ଏବେ ରାତି ସାରା ଛାଡୁ ଶୋଏଇ ଦଉ ନାହାନ୍ତି। ନିଦ ବି ହଉନି। ତ ଯାହା ଟିକେ ରାତିରେ ଅସୁବିଧା କରୁଛନ୍ତି ସେମାନେ ଆଉ।
ହଁ ହଁ କଣ କରିବ ଏ ଏଇ ମଶା ଗୁଡିକୁ ସେମାନେ ତ ଏଇବେ ବାହାରିବେ। ତାଙ୍କର ବ ବଂଶ ବୃଦ୍ଧି କରିବେ। ଆଉ କଣ ଆଉ ମୁଁ କଣ ଶୁଣିଲି ଆପଣ ରଥଯାତ୍ରା ଯିବା ବିଷୟରେ ଚିନ୍ତା କରୁଛନ୍ତି?
ପୁରୀରେ ମାମୁଁ ଘର ତ ମତେ ଯିବା ଆସିବାରେ କିଛି ବି ଅସୁବିଧା ହେବ ନାହିଁ। ତ ସେଇଥିପାଇଁ ମୁଁ ନିଶ୍ଚିତ କରିଦେଇଛି କି ମୁଁ ଯେମିତି ହେଲେ ଯିବି ଆଉ
ହଁ ହଁ ଯାଆନ୍ତୁ ଯେତେ ରଥଯାତ୍ରା ସମୟରେ ଭଗବାନଙ୍କୁ ବି ଟିକେ ଦର୍ଶନ କରିଦେଲେ ଆପଣ କର କାମ ବି ସବୁ ଠିକ ହେଇଯିବ ଆଉ ଆପଣଙ୍କ ତ ମାମୁଁ ଘର ଯେହେତୁ ସେଇଠାରେ ଅଛିନ୍ତି ତ ଆପଣ ରହି ପାରିବେ ମାନେ ଅସୁବିଧା ହବ ନାହିଁ।
ଟିକେ ତ ମତେ ଜଗା ବହୁତ ସୌଭାଗ୍ୟ ଦେଇଛି ଯେ ମୋ ମାମୁଁ ଘରଟି ପୁରୀରେ। ଆମେ ଯେତେବେଳେ ଜଗା ଦର୍ଶନ କେତେବେଳେ ବି ଅସୁବିଧା ହୁଏନି ଯେତେବେଳେ ବି ମୁଁ ଚାହେଁ ତା ନୟନକୁ ଦେଖିପାରେ।
ହଁ ହଁ ମୁଁ ବି ଦେଖିଛି ଆପଣ ଆପଣଙ୍କ ଦଶମ ଶ୍ରେଣୀ ପରେ ଆପଣଙ୍କ ମାମୁଁ ଘରେ
ଆଜ୍ଞା ଆଜ୍ଞା।
ଆଉ ଆପଣଙ୍କ ମାମୁଁ ଘରେ ଯେତେବେଳେ ଥିଲେ ଆପଣ ତ ସମୁଦ୍ର କୂଳ ଆଡେ ବୁଲୁଥିଲେ ଆଉ ସେ ବନ୍ଧୁ ଗୁଡିକ ଆପଣଙ୍କ ର କେମିତି ଅଛନ୍ତି? ଯିବେ
ହଁ ବନ୍ଧୁଙ୍କ -ସଢିତ ଏବେ କିଛି ଦିନ ପୂର୍ବରୁ ବାର୍ତ୍ତାଆଳ୍ପ କରିଥିଲି ସେମାନଙ୍କୁ ମଧ୍ୟ ମୁଁ ବହୁତ ମିସ କରୁଛି ସେମାନଙ୍କ ସହିତ ବି ମୁଁ ଆଉ କଥାବାର୍ତ୍ତା ହେଇପାରୁନାହିଁ। ତ ସେମାନଙ୍କୁ କହିଥିଲି କି ରଥଯାତ୍ରା ଭିତରେ ଟିକେ ସେମାନେ ଯଦି ସବୁ ଦେଇଥିବା ତମକୁ ଗଲେ ଟିକେ ତମ ମାନଙ୍କୁ ଭେଟ କରିବି ବୋଲି ସେମାନେ ବି ଚାହୁଁଥିଲେ ମୋ ସହିତ ଭେଟ କରିବାକୁ।
ହଁ ହଁ ନିଶ୍ଚିନ୍ତ ଆପଣ ସେଇ ସମୟରେ ଯାଆନ୍ତୁ ଯେହେତୁ ସେ ବନ୍ଧୁ ଗୁଡିକ ତ ସେଇ ପୁରୀ ଅଞ୍ଚଳର ତ ଆପ୍ ଆପଣଙ୍କୁ ବେସ ଅସୁବିଧା ହେବ ନାହିଁ କିନ୍ତୁ ଭଗବାନଙ୍କ ପାଖକୁ ଯିବା ବେଳେ ଟିକେ ଭିଡ ହୋଇ ପାରେ
ଯେହେତୁ ଆମେ ଦି ବର୍ଷ ପରେ ମିଳନ ହବୁ ତ ସମସ୍ତେ ଇଛୁକ ଅଛନ୍ତି। ପରସ୍ପରକୁ ଭେଟ କରିବା ପାଇଁ।
ହଁ ହଁ ଆପଣ ସେଇଠାରେ ଭଗବାନଙ୍କୁ ଦର୍ଶନ କରିବେ ସେ ଭିଡରେ ଯାହାହେଲେ ବି ଆପଣଙ୍କୁ ବହୁତ ସମୟ ଲାଗିଯିବ ଦୁଇ ରୁ ତିନି ଘଣ୍ଟା ତାପରେ ସମୁଦ୍ର କୂଳରେ ବି ବଡ଼ ହୋଇଥିବ ଆପଣ ସେଇଠି କଣ ଖାଦ୍ୟ ଗ୍ରହଣ କରିଦେବେ ଆଉ ଭଗବାନ ଦର୍ଶନ କରି ମଜା ମସ୍ତି କରିବେ
ଆଜ୍ଞା ଆଜ୍ଞା ସେଇଆ ହିଁ ତ ମୋର ଅଛି କାମ ଆଉ।
କିନ୍ତୁ ମୁଁ ତ ଯାଇପାରୁନାହିଁ କଣ କରିବି?
ଆଚ୍ଛା ଆଚ୍ଛା। କିଛି ନାହିଁ ଏ ଜଗା ଡୋରି ଲଗେଇବା ତାର ଜଗା ଯଦି ଡୋରି ଲଗେଇଲା ଆପଣ କେଉଁ ବାଟେ ବି ପଳେଇ ପାରିବେ।
ନିଶ୍ଚିନ୍ତ ନିଶ୍ଚିନ୍ତ କିନ୍ତୁ ରଥଯାତ୍ରା ବେଳେ ଯିବାର ତ ସମସ୍ତଙ୍କ ଇଚ୍ଛା ଥାଏ ଆପଣ ତ ଜାଣିଛନ୍ତି କି ନ୍ତୁ ମୁଁ ତ ଯାଇପାରିବିନି ନା ଆଉ କଣ କରିବି ଭିଡରେ ତ ମତେ ଅସୁବିଧା ହେବ ନିଶ୍ଵାସ ନେବାରେ।
ଆଜ୍ଞା ଆଜ୍ଞା ସେଟା ବି ନିଶ୍ଚୟ ଠିକ କଥା। ହୋଉ କିଛି ନାହିଁ ଆପଣ ତ ଦୂରଦର୍ଶନରେ ସିଧା ଦର୍ଶନ ରେ ବି ଜଗା କୁ ଦ ର୍ଶନ କରିପାରିବେ ଜଗା ତ ସବୁଠି ଅଛି ପାଖକୁ ଗଲେ କେତେ ନଗଲେ କେତେ।
ହଁ କିନ୍ତୁ ଆମ ଦୂରଦର୍ଶନ ରେ ଟିକେ ଟିକେ ଖରାପ ଅଛି ତ ମୁଁ ମୋବାଇଲି ରେ ଦେଖିଦେବି।
ଆଜ୍ଞା ଆଜ୍ଞା ଆଜ୍ଞା ସେଥିରେ କଣ ଅଛି ଯୋଉଠି ଦେଖିଲେ ଗଲା ସେ ସବୁ ଠି ଅଛି ଆଉ।
ହଁ ହଁ ସେଇଟା ବି ଠିକି କଥା ଆଉ ଆପଣଙ୍କ କୁହନ୍ତୁ ଆପଣଙ୍କ ଦୈନନ୍ଦିନ କାର୍ଯ୍ୟ ଏବେ ସ ବୁ ଭଲ ଚାଲିଚି ଟି ନା ନାହିଁ?
ହଁ ସେମିତି ତ ଚାଲିଛି ଭଲ ସୁରୁଖୁରୁରେ ଦୈନନ୍ଦିନ କାର୍ଯ୍ୟ ସବୁ ତ ଠିକ ରେ ଚାଲିଛି। କିନ୍ତୁ ଯେହେତୁ ଆମର ଯ ବର୍ଷା ଟି ହେଉଛି ଆପଣ ତ ଜାଣିଥିବେ ଆମର ଯୋଉ ଭିଡିଓ ସବୁ ପୋଷ୍ଟ ହୁଏ। ବାକି ସେଇଗୁଡିକ ଯାହା ହେଇପାରୁନାହିଁ ସେଇଥିରେ ଟିକେ ଅସୁବିଧା ହେଉଛି। ପ୍ରୀତମ ବନ୍ଧୁ ବି ଆମ ଘ ସବୁଠି ଆସି ପାରୁନାହାନ୍ତି ଭେଟି ପାରୁନାହାନ୍ତି ଆମେ କିଛି ବା ଆଲୋଚନା ବି କରିପାରୁନୁ କି ଆଗକୁ କଣ କରିବୁ। ବୋଲି ଏଇ ବର୍ଷା ଯିବେ ଟିକେ ଅସୁବିଧା ହେଉଛି ଯଦି ଆଜି ଟିକେ ସନ୍ଧ୍ୟାରେ ବର୍ଷାଟି ଛାଡିଯାଆନ୍ତା, ତାହେଲେ ବନ୍ଧୁଙ୍କ ସହିତ ମିଶି ଆମେ କିଛି ଆଲୋଚନା କରିଥାନ୍ତା ଆଗାମି କିଛି ଭିଡିଓ କଲ।
ହଁ ହଁ ନିଶ୍ଚିନ୍ତ । । ନା ଆଉ କଣ କଣ ହବ
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ନହେଲେ ପ୍ରବାସକ ମାନେ ନିରାଶ ହେଇଯିବେ ଯଦି ଆମେ କିଛି ଡେରି କଲୁ। ।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
କଣ କରିବା ଆଉ ଏଇଟେ ଖାଲି ଟିକେ ହଉଚି ଆଉ।
ହଁ ହଁ ନିଶ୍ଚିନ୍ତ ନିଶ୍ଚିନ୍ତ ଆଉ ହଁ କୁହନ୍ତୁ।
ଆପଣଙ୍କର ଦୈନନ୍ଦିନ କାର୍ଯ୍ୟ ସବୁ ସୁରୁଖୁରୁରେ ଚାଲୁଚି ତ?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
ହାଲୋ। ହାଲୋ ବନ୍ଧୁ ମୋ ଭଏସ୍ ଶୁଣା ଯାଉଚି ଆପଣଙ୍କୁ? ହାଲୋ। ହାଲୋ। ହାଲୋ ହାଲୋ ହାଲୋ। ବୋଧହୁଏ ନେଟୱର୍କ ଇସୁ ରହୁଚି ଯେହେତୁ ଆପଣଙ୍କ ସେପଟେ ବ ବର ବର୍ଷା ହଉଥିବ।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
ଆପଣଙ୍କୁ ମୋ ଭଏସ ଶୁଣା ଯାଉଚି ତ? ହାଲୋ। ହାଲୋ। ବନ୍ଧୁ ମୋ ଭଏସ ଶୁଣା ଯାଉଚି ଆପଣଙ୍କୁ? ହାଲୋ। ବନ୍ଧୁ ଏ ନେଟୱର୍କ ଇସୁ ଟିକେ ରହୁଚି ମତେ ଯାହା ଲାଗିଲାଣି। କିନ୍ତୁ ଯେହେତୁ ଆମର ଏ ପର୍ଯ୍ୟନ୍ତ ହେଲାଣି ଭଲରେ କଥାବାର୍ତ୍ତା ଚାଲିଥିଲା ବା ବାର୍ତ୍ତାଳାପଟି ହଉଥିଲା ଏବେ କଣ ଅସୁବିଧାଟି ହେଲା? ହାଲୋ।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
ହେଲେ ଆପଣ ଯଦି କୋଉଠି ଭିତର ସ୍ଥାନରେ ଅଛନ୍ତି ଟିକେ ବାହାର ସ୍ଥାନକୁ ଖୋଲା ସ୍ଥାନକୁ ପଳେଇ ଆସନ୍ତୁ। ଯାହା ଯୋଗୁ ଆମର ନେଟୱର୍କଟି ଭଲ ରହିବ।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
ହାଲୋ। ବୋଧ ହୁଏ ନେଟୱର୍କ ଇସୁଟି ବହୁତ ଜୋରେ ଅଛି ଆପଣଙ୍କୁ କଟି ଯାଉଚି। ମୋ ଭଏସ ଶୁଣାଯାଉଚି ଆପଣଙ୍କୁ? ହାଲୋ ହାଲୋ। ହାଲୋ କିଛି କୁହନ୍ତୁ ହାଲୋ। କଣ କରିବା ଛାଡନ୍ତୁ ବୋଧେ ଲାଗୁଚି ଆପଣଙ୍କର ନେଟୱର୍କ ଇସୁ ରହିଚି। ତ ଲାଗୁଚି କି ଏଇଟା ବ୍ୟର୍ଥରେ ପଳେଇବ।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
ହଁ ଆଜ୍ଞା ଆଜ୍ଞା ହଉ ଆଉ କଣ କରିବା ଛାଡ ଏମିତିରେ ବ୍ୟର୍ଥରେ ଗଲାଣି।